ହ୍ୟାଲୋ
ଅହଂ ମ୍ୟାଡ଼ାମ ସୁପ୍ରଭାତ। ତ
କଁ କରୁଚ?
ଏଇ ରୋଷେଇ ପାଇଁ ଟିକେ ପରିବା କଟା ହବ।
ଓହୋ ତମେ କଣ ମେସ୍ ଫେସରେ ରହୁଛ ନା କଣ?
ନାଇଁ ନାଇଁ। ମୋ ଶାଶୁ ଘରେ।
ହଉ ହୋ
ଶାଶୁଘରେ ଆମର ଟିକେ ସକାଳ ରୋଷେଇ ତ ଖାଇବେ ଆଉ ଟିଫିନ ନେଇକି ଯିବେ ସେଥିପାଇଁ ହ ଟିକେ ସକାଳୁ ଟିକେ ବ୍ୟସ୍ତ ଆଉ। ହଉ ତମେ କୋଉଠି ରହୁଛ? ହଁ ଘରେ ସମସ୍ତେ
ମୁଁ ଘର ଅଛି
ହୁଁ
ମୁଁ ଘରେ ଅଛି
ଓହୋ ସକାଳୁ କଣ ସକାଳ ର ନିତ୍ୟକର୍ମ ସରିଲାଣି
ହଁ ସରିଲାଣି ବସିି ଆଉ
ଆଛା ହ ମୋର ବି ଅ ନିତ୍ୟକର୍ମ ସରିଲାଣି ମନ୍ଦିର ବି ଆଜି ସୋମବାର ମୋର ବ୍ରତ ମନ୍ଦିରରୁୁ ଯାଇକି ଆସିଲିଣି । ଆଜି ହଉଚି ମୋର ଯୋଉ ଷୋଳ ସୋମବାର ବ୍ରତ କହନ୍ତିନି ଷୋଳ ସୋମବାର ବ୍ରତ ହଁ। ସେଇଟା ସେଇଟା ମୋର ଆଜି ଦଶ ନମ୍ବର।
ଅ ହୋ।
ହୁଁ।
ଆଉ ତମ ଘରେ ସବୁ କିଏ କିଏ ଅଛନ୍ତି?
ଆମ ଘରେ ଶାଶୁ, ଶଶୁର, ଆଉ ସ୍ଵାମୀ, ମୋର ଗୋଟେ ଛୋଟ ଝିଅଟେ ଅଛନ୍ତି ଆଉ।
ଆଉ ଆଜି ମାନେ କେମିତି କଣ ନା ଆଜି କଣ ଖାଇବା ବନୁଛି ଘରେ?
ଆଜି ଖାଇବା ତ ହଁ ହବ ସୋମବାର ଯେହେତୁ ସାଧା ତ ତାପରେ ମୋର ବି ଓ ଶା ଯେହେତୁ ବିନା ପିଆଜ ରସୁଣ ର ହବ। ଏଇ ଡାଲମା ହବ ଆଉ ପୋଟଳ ଆଳୁ ଭଜା ହବ, ଆଳୁ ଭତ୍ ର୍ତା ହବ ପାମ୍ପଟ ଛଣା ହବ, ଆଉ ଆମ୍ବ ତ ଏବେ ସବୁବେଳେ ଅଛି ଆଉ।
ହଁ ଆମ୍ବ ମାନେ ତୁମ
କଙ୍କ କଣ କହିଲେ?
ଆମ୍ବ ଆମ୍ବ ତମ ବାଡିରେ ଅଛି ନା ତମ କିଣିକି କଉଛ।
ନାଇଁ ନାଇଁ ଆମର ବାଡିରେ ଏବେ ଲଗା ହେଇଛି ଦୁଇ ବର୍ଷ ହବ ଛୋଟ ଗଛ ଏବେ ଫଳ ହେଇନି କିନ୍ତୁ ମୋ ନଣଦହର ଗଛ ଅଛି ସିଏ ଦେଇଥିଲେ। ସେ ଦୁଇ ତିନି ଥର ଦେଲେଣି।
ଭଲ ଆଉ।
ହଁ ତମର ବାଡିରେ ସବୁ କି କି ଗଛ ଅଛି?
ଆମ ବା ଡିରେ ଆମ୍ବ ଗଛ ଅଛି, ନଡିଆ ଗଛ ଅଛି, ସଫେଦା ଗଛ ଅଛି, ଜାମରୋଳ ଗଛ ଅଛି, କାଜୁ ଆମ୍ବ ଗଛ ଅଛି, ଆଉ ପିଜୁଳି ଗଛ ଅଛି।
ଆଚ୍ଛା ଏତେ ପ୍ରକାର ଫଳ ତାହେଲେ ଆପଣଙ୍କ ବାଡିରେ ମିଳୁଛି ଆଉ।
ହଁ ଆଉ ସପୁରିୀ ପଣ ତ ଆଉ ପଣସ।
ହଁ ତାହେଲେ ବହୁତ ବଡ ବାଡ଼ିି
ହଁ।
ଆମର ବି ବହୁତ ବଡ ବାଡି ବହୁତ ବଡ ଅ ଏବେ ନୂଆ ମାଟି ପଡୁଛି ତ ଯେହେତୁ ଖାଲ ଜାଗା ଥିଲା। ଏଟା ଏବେ ମାଟି ପଡୁଛି ଆଗରୁ କିଛି ଲ ଗଛ ଲଗା ହେଇଥିଲା ଯେମିତି ଥିଲା ତାଳ ଗଛ ନଡିଆ ଗଛ ଜାମୁ ଗଛ ଛ ଆଉ କୋଳି ଗଛ ଲେମ୍ବୁ ଗଛ ଗଛ ଏମିତି ସବୁ ଥିଲା ଏବେ ମାଟି ପଡି ସାରିଲା ପରେ ପୁଣି ସବୁ ନୂଆ ଚାରା ଆସିକି ଲଗା ହବ ଆଉ।
ହ ହୋ
ତମକୁ ଗଛ ଲଗେଇବାକୁ ଭଲ ଲାଗେ
ଗ ଛଦ ନ ଲକ
ଟିକେ ଭୟସ କଟୁଛି ହୁଁ ହୁଁ ହଁ ହଁ ଆସିଲା।
ମୁଁ କହିଲି ଗଛ ତ ଏବେ ଲଗଉନାହାନ୍ତି କେହି ସବୁ କାଟ ଦଉ ଜନ୍ତି
ହଁ। ଗଛ କାଟିଦବା ଫଳରେ ତ ଯେତେ ସବୁ ଅସୁବିଧା ଦେଖା ହଉଛି ଆଉ। ବର୍ଷ ଶଷ ହଉନି ତାପମାତ୍ରା ବଢି ଯାଉଛି। ଏମତି ସବୁ ଅସୁବିଧା ଲୋକ ମାନେ ଦେଖୁଛନ୍ତି ଆଉ।
ଗଛ ତ ମାନେ କିଏ ମାନୁନାହାନ୍ତି କାଟି ଦଉଛନ୍ତି ତାପରେ ଘର ସବୁ ମାନେ ତିଆରି କରି ଦଉଛନ୍ତି ସବୁ ମ ଯାହା ଫଳରେ କି ସବୁ ବାୟୁମଣ୍ଡଳର ତାପମାତ୍ରା ଅଧିକା ବଢି ଯାଉଛି।
ହଁ ହଁ। ଏଇ ସବୁ ଜନସଂଖ୍ୟା ବୃଦ୍ଧି ଦଶର ସବୁ ଅଭାବ ମାନେ ସବୁ କିିଛି କରିବାକୁ ପଡୁଛି ତାପରେ।
ତାପ ସେଇଥିପାଇଁ ବି ଆମ ଓଡିଶା ଟା ମାନେ ସରି ଆମ ଭାରତ ଟା ମାନେ ଗୋଟେ ହେଇପାରୁନି ବିକଶିତ ଦେଶ ହେଇପାରୁନି ଆଉ। ସବୁ ଉରା ମାନେ ଦେଶ ସବୁ ବି ବିକଶିତ ହେଇସାରିଲାଣି ଏଇଟା ବିକାଶ ଉନ୍ମୁଖ ହେଇକି ରହିଯାଉଛି ମାନେ ବିକାଶ ଆଡକୁ ଗ ତି କରୁଛି କିନ୍ତୁ ବିକାଶ ବିକଶିତ ହେଇପାରୁନି।
ହଁ ହଁ। ଏଇ ସବୁ ଏଥି ପାଇଁ ହେଇପାରୁନି ଆଉ। ତାପରେ ଜନସଂଖ୍ୟା। ଶିକ୍ଷା ବହୁତ ବୃଦ୍ଧି ହୋଇଯାଉଛି। ଯୋଉଟା ମାନେ ସବୁ ଜଙ୍ଗଲ ରାସ୍ତା ଘାଟ ସବୁ ସେ ସଫା କରିଦୋଉଛନ୍ତି। ଜନସଂଖ୍ୟା ବୃଦ୍ଧିରା ବେଳକୁ କେମିତି ତା ପାଇଁ ଘର। କରିବେ।
ଆଗରୁ ମାନେ ଆମର ଆମର ମାନେ ପାଞ୍ଚଟା ମାନେ। ମାନେ ଯୋଉ ଜେନେରେସନ ପୂର୍ବରୁ। ସେମାନେ ସବୁ ଚଳୁଥିଲେ ମାନେ କେତେ ଭଲରେ ସବୁ ଗଛ ଥିଲା ସବୁ ଭଲ ମାନେ ପ୍ରାକୃତିକ ପରିବେଶ ଥିଲା। କିଛି ରୋଗ ନଥିଲା ଏତେ। ଆଉ ଏବେ ତ ରୋଗ ମାନେ କହିତେ ଗଲେ ନ ସରେ କାହା ଘର ଏମିତି ନାହିଁଯେ କାହା କାହାଘରେ ଗୋଟେ ମାନେ ନାହିଁ ଯେ ଔଷଧ କାହାର ବନ୍ଦ।
ହଁ ହଁ ଟିକେ ମାନେ ଚାଳିଶ ବର୍ଷ। ପ ହେଇଗଲା ବେଳକୁ ପୁରା ଔଷଧ ମାନେ ନ ଖାଇଲେ ପ୍ରତ୍ୟେକ ଦିନ ହଉନି।
ଆଉ ଆଗରୁ ବି ଛୋଟ ପିଲାମାନୋନ ସବୁ ଉଁ। ମାନେ ଆମ ମା ମାନେ କୁହନ୍ତି କି ଛୋଟ ବେଳେ ସେମାନେ ସବୁ ଚାଉଳ ଭଜା ମାନେ ସେମିତି ସବୁ ଇଏ କରିକି ଏଗୁଡା ବି ସେମାନେ ଖାଇଛନ୍ତି କିନ୍ତୁ ଆମ ଏ ଏଇ ଜେନେରେସନ ପିଲାମାନଙ୍କ ଠିକ ସେଗୁଡା କଣ ଯିବ ଯବନି।
ନା ସେମାନଙ୍କର ତ। ଏବେ ତ ସବୁ ଖାଲି ପାଟି କୁ ସ୍ୱାଦ
ଏବେ ଯେତିକି ସବୁ ରାସାୟନିକ ଜିନିଷ ସବୁ ଦିଆ ହୋଉଛି। ତାପରେ ସବୁବେ ଆମେ ବିଷ ଜିନିଷ ଖାଉଛନ୍ତି ବିଷ ପଡୁଛି ସବୁ ତାପରେ କୀଟନାଶକ। ଓ ଔଷଧ ତମର ରାସାୟନିକ। ତାର ସବୁ ମାନେ ସବୁ ସବୁ ସା କୃତ୍ରିମ। ଉପାୟରେ ଆମେ ସବୁ ଖାଉଛନ୍ତି। ଯାହା ଫଳରେ କି ଆମ ବଡିରେ ମାନେ ଆମ ଦେହରେ ଯୋଉ। ରହୁଛି ଇମ୍ୟୁନିଟି ପାୱାର ଟା ଆମର କମି ଯାଉଛି।
ରୋଗ ପ୍ରତିରୋଧକ ଶକ୍ତି ଟା ଆମର କମି ଯାଉଛି। ଆଗରୁ କଣ ବ ମାନେ ରାସାୟନିକ ସାର କିଛି ବ୍ୟବହାର ହଉନଥିଲା। ଉଁ ହୁଁ। ଆଉ ଏବେ ତ ସାର ନଦେଲେ କିଛି ହେଇପାରୁନି।
ହୁଁ।
ତମର ଚାଷ କାର୍ଯ୍ୟ ହୁଏ ବୋଧେ।
ହଁ।
ଓ ହୋ କି କି ଚାଷା କରନ୍ତି?
ଚାଷ ବାପା କରନ୍ତି।
ହଁ।
ହୁଁ ସେଇ ତ ଓଡିଆ ମାନେ ତ ଚାଷୀ ଆଉ। ଅଧିକ ଚାଷମ୍ ପ୍ରାୟ ଲୋକ ଚାଷି ଆଉ।
ହଁ।
ଆଉ ତାପରେ ଏଇ ଆମ ବାପା ମାନେ କରୁଛନ୍ତି, ଆଉ ଏଇ ମାନେ ଆମ ଜେନେରେସନ ରେ ଆଉ କି ଚାଷ କରିବାକୁ ରାଜି ହଉଛନ୍ତି ନା।
ନା ସେମାନେ ସବୁ ମାନେ ସୂକ୍ଷ୍ମ ସୂକ୍ଷ୍ମ।
ଆରେ ସେମାନେ ତ ସବୁ ମାନେ ଆମେ ମାନେ ତ ସବୁ ସୂକ୍ଷ୍ମ ଖାଦ୍ୟ ଖାଇଲେ ଆମଠେଇ କୁଆଡେ ଆସିବ ସେ ମାନେ ସେ ଶକ୍ତି କୋଉଠୁ ଆସିବ ସେ ରୋଗ ପ୍ରତିରୋଧକ ଶକ୍ତି କୋଉଠୁ ଆସିବ, ଆମେ ଲଢିବା ଯାହାକି ସବୁ କଠିନ କାମ ସବୁ କରିପାରିବା ସେ ସେମାନେ କଣ ସେମିତି ସବୁ ଖାଇଥିଲେ ଥିଲେ ସେମାନେ କରିପାରୁଛନ୍ତି। ଆମେ କଣ ଆମେ ସୁକ୍ଷ୍ମ ଜିନିଷ ଖାଇଲେ ଯେହେତୁଥାଏ ଆମେ ସୁଷ୍ମ କାମ କଣ ମାନେ ଖୋଜିବା ଯେମିତି ସହଜରେ ହେଇଯାଉଥିବ କାମଟା।
ହୁଁ ହୁଁ ଆଗୁ ପ୍ରାୟ ଏ ମାନେ ପଖାଳ ଖାଇଲେ ବିଲକୁ ଗଲେ। ଏବେ ତ ସବୁ ଥଣ୍ଡା ଦେହ ଆମର ପଖାଳ ଯାଉନି ହିହିହିହି ହଁ ହଁ। ଆଗ ପିଢି ଠାରୁ ଏବେ ସବୁ ର ପରିବର୍ତ୍ତନ ଦେହ ରୋଗର ପରିବର୍ତ୍ତନ
ଆଗରୁ ବି ଗୋଟେ ଥିଲା ମାନେ ସଂସ୍କୃତି ପରମ୍ପରା ଗୋଟେ ସବୁ। ଥିଲା ଏବେ କାହିଁ ଏବେ ଆମେ ଆମେ ଛୋଟବେଳେ କେତେ ପ୍ରକାର ଖେଳ ଖେଳୁଥିଲେ ଏବେ ଛୁଆ ମାନେ କିଛି କଣ ଖେଳୁଛନ୍ତି ସେ ମୋ ମୋବାଇଲ ହିଁ ତାଙ୍କର ଖେଳ ମୋବାଇଲ ତାଙ୍କ ସବୁ ମା ମାନେ ବାପା ମାନେ ଛୁଆ ମାନେ ଫୋନ୍ ଧରେଇଦେଲେ ଆରେ ତମେ ଫୋନ କଣ ପାଇଁ ଦଉଛ। ଆରେ ତମେ ଯଦି ଛୁଆ ଟା କାନ୍ଦୁଚି ଖାଉନି କି କଣ ପାଇଁ ଅଝଟ କରୁଛି କି କଣ କରୁଛି ତମେ ଟିକେ ମାନେ କୋ ଆଉ କୋଉ ବାଟରେ ତାକୁ କରିହବ ତ ସେଇଟା କର। ମୋବାଇଲରେ ଧରେଇ ଦେଲେ ଧରି ଦେଲେ ସେମାନ ସବୁ ମାନେ ସ୍ମରଣ ଶତି ତି ହ୍ରାସ ପାଇବ ତାପରେ ତାଙ୍କର ତାଙ୍କର ମାନେ ଆଉ କିଛି ମାନେ ଆଉ କିଛି କାର୍ଯ୍ୟ ଆଉ କିଛି କାର୍ଯ୍ୟ କରି ସେମାନେ କରିପାରିବେନି, କି ଆଉ କିଛି ଆକ୍ଟିଭିଟି ସେମାନେ କରିପାରିବେନି। ସେଇ ମୋବାଇଲ ରେ ହିଁ ସେମାନେ ରହିବେ କିଛି ବି ଆଉ କରିପାରିବେନି ତାପରେ ଖୀର ବା ବି କମିଯିବ ସେ ଯୋଉ ବୁ ରେଡିୟମ ଲାଇଟ୍ ଟା ପଡୁଛି ସ୍କିନ ରେ ହଁ ଜିଦିଆ ହେଇ ଯାଉଛନ୍ତି ମୋବାଇଲ୍ ଠୁ ଦୂରରେ ଥିଲେ ସେମାନେ କାହିଁ ଏମେ
ହଁ।
ଏଇ ସବୁ କଥା ଦୁନିଆ ଦୁନିଆ ଟା ପୁରା ବିଷାକ୍ତ ହେଇଗଲାଣି ଆଉ।
ହ ହଁ ବ। ସ ଭରି ଗଲେଣି
ମାନେ ଲୋକ ତାପରେ ବି ଲୋକମାନେ ବି ମାନେ ବୁଝି ପାରୁନାହାନ୍ତି। କେତେ ପ୍ରକାର ସବୁ ଦୁର୍ଘଟଣା ହଉଛି କେତେ ପ୍ରକାର ଇଏ ହଉଛି। ତଥାପି ସେମାନେ ହିଂସାବାଦ ଛାଡୁନାହାନ୍ତି। ଘରେ ଘରେ ସମସ୍ତଙ୍କ ଘରେ ଦେଖିବ ଏବେ କଳି
କଳିିକ ସମସ୍ତେ ତ ଏବେ ଖାଲି ମୁଁ ଆଉ ଆମର
ହଁ ମୁଁ ମୁଁ ମାନେ ମୁଁ ବଞ୍ଚିବି ଯଦି ସ ସବୁ ଠିକ ଅଛି ମାନେ ସ୍ଵାର୍ଥ ଉପରେ ସବୁ କଥା ହେତା
ହଁ ହଁ ମୁଁ କେମିତି ଭଲ ରହିବି ମୁଁ କଣ ଖାଇବି ମୋ ପିଲା କେମିତି ଭଲ ରହିବେ?
ମାନେ ନିଜ ଭାଇ ହଉନି ନିଜ ଭଉଣୀ ହଉନି ତାପରେ ମାନେ ଏମିତି ବି ଗୋଟେ ଗୋଟେ ଜାଗାରେ ନିଜ ସ୍ତ୍ରୀ ବି ହଉନିଆ ଖର୍ଚ୍ଚାନ୍ତି ବହୁତ ମ
ପ୍ରଥାକୁ ନେଇକି ମାନେ କେତେ ସବୁ ହେଲାଣି ରିସେଣ୍ଟଣି ମାନେ ଏଇ କେତେ ମାସ ଦି ଗୋଟେ ମାସ କି ଦି ମାସ ତଳେ ବୋେ ଯୋଉ ମରି ଯାଇଥିଲେ ଯୋଉ ଦି ଜଣ ଯୋଉ ଝିଅଙ୍କୁ ମାର ଦେଇଥିଲେ ସେଇ ଯୋଉତ ନିଜ
ହଁ ହଁ ହଁ ହଁ ହଁ।
ଆ ସେ
ସେଇଟା ତ ମଝିରେ ଟିକେ କମିଥିଲା ଏବେ ବି ଏବେ ବହୁତ ଚାଲଲି ପୁଣି
ଆରେ ଲୋକମାନୋନ ବୁଝିପାରୁଥାହାନ୍ତି କି? ତମେ ମଣିଷ ଜୀବନ ଟା ପାଇଚ କେମିତି ହସ ଖୁସି ରେ ବଞ୍ଚିବା କେମିତି ଇଏ କରିବା ନା ଭାଇ ଆମର ହିଂସା ଦରକାର
ସିଏ ଖାଇଦେଲା ଇଏ ନେଇଗଲା। ହୁଁ ଇଏ ଏମିତି କଲା ମୁଁ ସେମିତି କରିବି ଯିଏ ବି କହୁଛି ସ୍ଵା ଥରେ
ହଁ ମିଠା କଥା କହିକି ତା ପଛରେ ବିଷ ଘରଚି। ମୁଁ କହିଲି ତମେ କେମତି ଜାଣିବ ଯ ସରଳ ହେଇଥିବ ତମେ କେ ଜାଣି ପାରିବନି ଜଣେ ମିଠା କଥା କହିବ ତାପରେ ତମ ମାନେ ଏମିତି ଭିତରେ ଭିତରେ ତମକୁ ମାରୁଥିବ ତାପରେ ତମେ ଜାଣିବ ତମକୁ ଏତେ ମାନେ କଷ୍ଟ ହବ ତମେ ଆଉ ତାର କିଛି କରିପାରିବନି କି ମାନେ ନି ନିଜର କିଛି କ୍ଷତି କରିଦବାକୁ ଇଚ୍ଛା ହବ କିନ୍ତୁ ତାର କିଛି କରିପାରିବନି।
ଚନ୍ତି।
ବା ହଁ ନିଜ ଲୋକମାନେ ହିଁ କରୁଛନ୍ତି।
ହଁ।
ବାହାର ଲୋକ ବରଂ ଆହା ପଦେ କହିବେ। ନିଜ ଲୋକ କହିବେନି ବାହାର ଲୋକଙ୍କୁ ବାହାର ଲୋକଙ୍କୁ ତମ କଷ୍ଟ ଟା ଦେଖାହବ କିନ୍ତୁ ନିଜ ଲୋକଙ୍କୁ ତମ କଷ୍ଟ ଟା ଦେଖାହବନି ସେମାନେ କହିବେ ସେମାନେ କଣ କର ତାଙ୍କ ଦେହ ତ ସବୁ ଠିକ ଅଛି ସ ସେମାନେ ତ ଭଲରେ ଚଳୁଛନ୍ତି।
ହୁଁ ହୁଁ।
ଆ ଏଇ ସବୁ କଥା ଦୁନିଆ ଟା ପୁରା ବିଷାକ୍ତ ହେଇଗଲାଣି ତାପରେ ପାଠ ପଢା ତ ଛାଡ ଅ ସବୁ ମାନେ ହାଇ ଲେବୁଲ ର ହେଲାଣି ଏବେ ପାଠ ପଢା।
ହଁ ହଁ।
ଆଗରୁ କଣ ଅମ ମୋ ଅଜା ତ ମୋ ମୋ ଅ ଅଜା ତ ଥିଲେ ଟିଚର୍ ଥିଲେ ସେ ମଜା ମାନେ ସେଭେନ୍ଥ କ୍ଲାସ ମାନେ ସପ୍ତମ କ୍ଲାସ ପାସ କରିକି ସେ ଟିଚର ଜବ ପାଇଥିଲେ। ତାପରେ ମାନେ ଆ ମୋର ବି ଏତେ ଚାକିରି ବାକିରି ପାଇଁ ଏତେ ମାନେ ଇଏ କମ। ମାନେ। ଖୋଜା ଖୋଜି କିଛି ନଥିଲା ଅଳ୍ପ ପାଠ ପଢିଲେ ବି ହେଇଯାଉଥିଲା।
ଏବେ
ଆଉ ଏବେ ଆଠ ପଢି ବି